ହାଲୋ ସାଙ୍ଗ କଣ କରୁଛ । ହାଲୋ ହାଲୋ ହାଲୋ ସାଙ୍ଗ । ହାଲୋ ସାଙ୍ଗ ।
ହାଲୋ ।
ହାଲୋ ।
ହୁଁ ।
କଣ କରୁଛ ।
ଶୋଇଛି ।
ଖାଇସାଇଲନି ଏ ଶୋଇଛ ଏବେ କଣ ଇଭିନିଂରେ ଏତେ ସମୟ ଶୋଇଛ ।
ନିଦ ଯେତେ ଲାଗିଲାନା । ଯେତେ ବେଳ ଲାଗୁ । ଯେତେବେଳେ ଏବେ ଲାଗୁଛି ଏବେ ଶୋଇଥିଲି ।
ଆଜି କେତେଟାରେ ଶୋଇଲ ।
ଶୋଇଥିଲି ଆଉ ତମକୁ କାହିଁ କହିବି ।
ଆଉ କହିବନି ଯଦି କହିବନି ଆଉ ମୁଁ କଣ କହିବି ।
ତମେ କଣ କରୁଥିଲ ।
ମୁଁ ମୁଁ । ମୁଁ ଏବେ ମନ୍ଦିରରେ ବଇଛି । ମନ୍ଦିର । ଘରେ ଏକା ବସିଛି ।
ହୁଁ ହୁଁ ଚାରି ପାଞ୍ଚ ଜଣକୁ । ସାଙ୍ଗରେ ଧରିକି ଗଲନି ।
ଆ କେହି ମିଳିଲେନିପା । ମିଳିଥିଲେ ଆସିଥାନ୍ତେ କେହି ମିଳିଲେନି କଣ କରିବା? ଆଉ କଣ ଖାଇ କିଲୋ ଲଞ୍ଚ୍ ରେ ।
ଖାଇନି ମୁଁ ଶୋଇପଡ଼ିଥିଲି ।
ଶୋଇପଡ ଶୋଇପଡିଥିଲେ କଣ ପାଇଁ ରାତି । ରାତି କେଇଟାରେ ଶୋଇଛୁ ।
ହାଲୋ । ସାଙ୍ଗ ତମର ନେଟୱାର୍କ ଠିକରେ ଆସୁନି । ମୁଁ ।
ଆମର ମୁଁ ତ ବାହାରୁ ବସିଛି। ହୁଁ ହୁଁ। ଘରେ ବୋଉ ଦେଇନଥିଲେ କି। ଘରେ ବୋଉ ଦେଇନଥିଲେ। ା ଓହୋ। ମୁଁ ଫୋନ କରି ପରେ ପଚାର ଦେବି। କଣ ପାଇଁ ଦେଇ ନଥିଲେ ଆଉ। ଆରେ ଚାଲୁନ ଯିବା ବୁଲିକି ଆସିବା। କହିଲି ମୁଁ ପରେ ଫୋନ କରି କଥା ହେଇଯିବି, କଣ ପାଇଁ ଦେଇ ନଥିଲେ ବୋଲି।
ଓ ହ ନା ଯିଏ ତ ଦେବା କଥା ଦେଲେନି, ଆଉ କଣ ଖାଇବୁ?
ଣ ସେମତି କେମିତି ଦବା କଥା ହଉନ ଏମିତି କେମିତି ଯିବାଥା ସେ ଦଉନି କ ତ ହୁଁ ସେ ଭଲ ନୁହେଁ ବୋଧେ ଖରାପ ଟା।
ଏଁ ନା ନା ବହୁତ ଭଲ କିନ୍ତୁ। କଣ କାମ ସାଏଦ ଥିବ ସେଥିପାଇଁ ସେ ଦେଇନଥିବ।
ହଁ କଣ କାମ ଥିଲା ବୋଲି କଣ ଖାଇବାକୁ ଦବାକୁ ଭୁଲିଯିବ ନା କଣ?
ସାଏଦ ମାନେ ହେଇଥାଇପାରେ କଣ ମାନେ ଯଦି ସିଏ ମାନେ କଣ ବ୍ୟସ୍ତତା ସହିତ ଥିବ ତ ଖାଇବାକୁ ଦେବାକୁ ଭୁଲି ଯାଇନ ଥିବ ଆଉ ତ ସେ ଖାଇବାକୁ ଦେଲାନି ମତେ-ମତେ ଖାଇବାକୁ ବି ଭଲ ଲାଗିଲାନି ତ ମୁଁ ଖାଇଲିନି।
ତାହେଲେ ସେ ଭଲ ନୁହେଁ ଟୋଟାଲି।
ଆରେ ହେମି ହେମିତି କେମିତି ଜଣଙ୍କୁ ଜଜ୍ କରିବାଟା ତ ଭଲ ନୁହଁ ନା ତାର ମାନେ କିଛି ବି କାମ ଥାଇପାରେ।
ଖାଇବା ଟା ଗୋଟେ ମିନିଟ ରେ ଦବା ଆଉ କାମ। ଗୋଟେ ମିନିଟ ଖାଇବାକୁ ଦବାକୁ କାମ। ମୋ
ମୁଁ ଦେଖିବା ମୁଁଇଁ ତାକୁ ପଚାରିବି।
ଆଉ ତମ ମାନେ କଣ ମାନେ ରାତିରେ କାଲି କୋଉ ପର୍ବତ ଟା ତାଡୁଥିଲେ ଯେ ଓ କଇ ତାଡୁଥୁଲଯେ ତ କୋଉ ମାନେ ଆଜି ଏରା ଏତେ ନିଦ ହେଇଗଲା ଯେ ଖାଇଲନି।
ତାଡୁଥିଲି ଆଉ ନିଆଁ ଲିଭଉ ଥିଲି ଆମ ନଈରେ ନିଆଁ ଲାଗି ଯାଇଥିଲା କାଲି।
ନିଆଁ ଲାଗି ଯାଇଥିଲା ଆଉ । କୋଉ ନିଆଁ ପେଟ୍ରୋଲ ନା ଡି ଜେଲ୍ ର
ପେଟ୍ରୋଲ ତ ମିଳୁନି ଆଉ ସେ ଡିଜେଲ ଲଗଉଥିବେ।
ଡିଜେଲ ର ନିଆଁ।
ହୁଁ । ଶୁଣନା ତମ ଆଡେ ନି ନୂଆ ବର୍ଷ କେମିତି ପାଳନ କର? ହୁଁ ।
ଆମ ଆଡେ ନୂଆ ବର୍ଷ ପାଳନ କରୁ ଯେ ଏଁ ମାନେ ଆମର କଣ ଭୋଜି ଭାତ କରୁ। ଆଉ ନୂଆ ବର୍ଷର ସବୁଠୁ ମେନ୍ ଦିନଷ କି ଭୋଜି କରିବାର ମେନ୍ ଉଦ୍ଦେଶ୍ୟ ହଉଛି ମାଣ୍ଡୁକୁ ଦେଖା କରିଆକୁ।
ଆଚ୍ଛା। କଣ କେମତି ହୁଏ? ସ
କେନ୍ତି ହୁଏ ଏଇପାଳି ଏଇପାଳି ଯାହାକୁ ଦେଖା କରିବାର ଥିଲା ସାର୍ ଏଇ ପାାଳି ଡାକିଛନ୍ତି ନା ଡାକି ନାହାନ୍ତି ମୋର ମନେ ନାହିଁ। ଆଉ ସେ ଡାକିଲେନି ଆ ମୁଁ ହେନ୍ତି ତଥାପି ବୁଲି ବୁଲାକି ଯାଇଥିଲି। ହଁ ଏଇ ବର୍ଷ ଡା
ହୁଁ ହୁଁ ହୁଁ ହୁଁ।
ଆଇ ତମେ କେମତି ନୂଆ ବର୍ଷ ପାଳନ କର?
ଆମର ଆମେ ଯୋଉ ରା ତି ବାରଟା ଯାଏ ମାନେ ଏ ଶୋଇ ନଥିବୁ ଉଇସ୍ କରିଆକୁ ତାପରେ ଉଇସ୍ କଲା ପରେ ସବୁ ସାଙ୍ଗ ଅ ଘର ଲୋକ ତାରେ ଠା ମୁଁ ଫାଷ୍ଟ ମୁଁ ଫାଷ୍ଟ ପ୍ରଣାମ କରେ ଠାକୁରଙ୍କୁ ତାପରେ ଉଇସ୍ କରି ସାରିଲା ପରେ ଆମ ଘରେ ବାପା ବୋଉକୁ ତାପରେ ଆଉ ଯାହାକୁ କରେ ସାଙ୍ଗ ତାପର ଦିନ ଆଉ ଯଦି ହଁ ବ୍ୟାଚ୍ ଫିଷ୍ଟରେ ଯଦି ଭୋଜି କରିବାକୁ କଥା ହେଇଥିବେ ତ କ କରିବୁ ନହେଲେ ଆଉ ଯୁଆଡେ ଯାଏ ଭାରି ସବ ମନ୍ଦିର କି କଣ ଆଉ କିନ୍ତୁ ଆମ ଘର ଆଡେ ଗୋଟେ ବଡ ଏରିଆ ଟେ ଅଛି ମାନେ ସେ ସେଠି ଆମ ଗାଁର ସବୁ ବ୍ୟାଚର ପିଲାମାନେ ଭୋଜି କରିଆକୁ ଆସନ୍ତି। ବକ୍ସ ଫକ୍ସ ବଜେଇକି ଭୋଜି କରନ୍ତି କିଏ ଭେଜ କିଏ ନନ୍ ଭେଜ
ତମ ଘରୁ ତ ଗ୍ରାଇଣ୍ଡର କରିକି ନଉଥିବେ ନା!
ହଁ ନିଅନ୍ତି ବାକି ଆମର ଭେଜ ଖାଉନା ସବୁବେଳେ ଆଉ ୱିଦଆଉ୍ ମାନେ ବିନା ପିଆଜ ରସୁଣ ଖାଉ ସେଥି ଯୋଗୁ ଆମ ଗ୍ରାଇଣ୍ଡରରେ ଏ କେବଳ ଅଦା କି କାହା ମାନେ ଶୁଖିଲା ଜିନିଷ ଗ୍ରାଇଡିଙ୍ଗ କରିଦଉ ।
ଆ ହା। ନା ମୁଁ ଏପାଳି ଏଇପାଳି ଏଇପାଳି ଗୋଟେ ଛୁଆଟେ ଡାକିବ ବୋଲି ଭାବିଲି ତ ସେଥିପାଇଁ ତାଙ୍କୁ ଘର ଆଡେ ନାକିବାକୁ ଯାଇ ବୁଲିଲି ବରଂ ସେ ଡାକିଲାନି ଆଉ କଣ କଣ କରିବ ତାକୁ
ହଁ। ହଁ ମେ ବି ସେ କଣ ନଥିବ ଘରେ କାଳେ ସେ ଘରେ ନଥିବ ସେ
ହଁ ତା ବି ହେଇପାରେ ମାନେ ସେ ପିଲା ଟା ଘରେ ନଥିବ। ସେଠୁ ମୁଁ କହିଲି ହଁ ନାହିଁ ବୋଲି। ଆଉ ଆ ସେ ପିଲାଟାର ମାମାଙ୍କୁ ଦେଖା ହେଲା ବଟ୍ ମାମାଙ୍କୁ ଦେ ଦେଖା ହେଲା ଯେ ମାନେ ଆଉ ଯିବାକୁ ଇଚ୍ଛା ହେଲାନି କାରଣ ଆଉ ମାନେ ଏତେ କମ୍ଫର୍ଟେବଲ ଲା ଲାଗିଲାନି ଆଉ।
ହୁଁ ହୁଁ। ସତରେ ଯେ କେତେ ଖରାପ ହେଇଥିବ ନା। ଖାଇବାକୁ ଦଉନି ଡ଼ାକ୍ କୁନି ତାଙ୍କ ଘରକୁ ଛି
ହେଁ।
ଖାଇବାକୁ ଦଉନି ଘରକୁ ଡାକୁନି
ଆରେ ନା ସିଏ ମୁଁ ମାନେ ତମେ ଯୋଉଟା କହିଲ ବି ଠିକ୍। କି ମାନେ ଯେ ସେ କୁଆଡେ କାମକୁ ଯାଇଥିବ ତ ସେ ଟା ବି ଭାବିବା ଠିକ ଆଉ ଖାଇବାକୁ ଦେଇନଥିବା କି ସାୟାଦ ତାର କିଛି କାମ ଥିବ ତ ସେ ଥିପାଇଁ ସେ ଖାଇବାକୁ ଦେଲାନି । ତାପରେ ମୁଁ ଖାଇଲିିନି ଆଉ। ଆଉ ରାତିରେ କଣ ରୋଷେଇ କରିବ ତମେ? ଉଁ? ଓ